ହ୍ୟାଲୋ ହଁ ନମସ୍କାର । ଭଲ ଅଛ ।
ଭଲ ଅଛି ଆପଣ ଭଲ ଅଛନ୍ତି ।
ହଁ ହଁ ଭଲ ଅଛି । ଆଉ କଣ କରୁଥିଲ ।
ଅ କିଛି ନୁହ ବାସ୍ ବସିଛି ଆପଣ ।
ମୁଁ ବି ଏଇ ଘରେ କାମ ସବୁ ସରିଲା ବସିଛିୁ ଆଉ ।
ଆଜ୍ଞା ଘରେ ସମସ୍ତେ ଭଲ ଅଛନ୍ତି ।
ହଁ ହଁ ହଁ ସବୁ ଭଲ ଅଛନ୍ତି ।
ଅ ଠିକ ଅଛି ଆଜି ଦିନରୁ କୁଆଡେ କଣ ଯାଇଥିଲେ ।
ହଁ ଆଜି ଆକ୍ଚୁଆଲି ମୋ ଛୁଆର ନା ଭ୍ୟାକ୍ସିନ୍ ଥିଲା ଭ୍ୟାକ୍ସିନେସନ୍ ଦେବାକୁ ଯାଇଥିଲୁ ସକାଳୁ ତ ଆଜି ଘରେ କିଛି ରୋଷେଇ ବି କରିନଥିଲି । ସକାଳୁ ଉଠିକି ସମସ୍ତଙ୍କ ପାଇଁ ଜଳଖିଆ ରେଡି । କରିକି ତାକୁ ଧରି ପଳେଇଥିଲେ ।
ଅ ହ ।
ହଁ ସେଇଠୁ ଆସିଲା ପରେ ତାକୁ ଆଉ ଥରେ ଜର ଟିକେ ଆସିଯାଇଥିଲା ତ କଣ ଟିକେ ଖାଇଲା ସିଏ ଏବେ ଛୋଟ ପିଲାଟା ତ ଏତେ ଗୋଟା ଖାଉନି ସିଝା ସିଝି ଟିକେ ଦଉଚି । ସିଝା ସିଝା ଟିକେ । ଖାଇଲା । ତାକୁ ବୋଧେ ପେନ୍ ହଉଛି କି କଣ ମେଡ଼ିସିନ ଟିକେ ଦେଇଛି ତ ଶୋଇଛି ତାପରେ ଯାଇକି ରୋଷେଇ ବାସ କଲି ଆମେ ସମସ୍ତେ ଏବେ ଜଷ୍ଟ ଖାଇକି ଉଠିଲୁ ।
ଆଛା ହଉ ଠିକ ଅଛି । ହଉ ଠିକ ସେ ଧ୍ୟାନ ନିଅନ ନ୍ତୁ ବାବୁ ର । ହଉ ଆଉ ବାବା ମାମା ସମସ୍ତଙ୍କ ଦେହ । ଭଲ ଅଛି?
ସମସ୍ତଙ୍କ ଦେହ ଭଲ ଅଛି ସେମିତି ମା ଏଜ ହେଇଗଲାଣି ନା ଶାଶୁ ଶଶୁରଙ୍କର । ଆଉ ତାଙ୍କର ବି ପି ସୁଗର ତ ଆଜିକାଲି କମନ ହେଇଯାଇଛି ନର୍ମାଲି ଆମ ମାନଙ୍କୁ ବି ଆସିଯାଉଛି । ସେମାନଙ୍କୁ ସେମିତି ବିିପି ସୁଗ ସୁଗାର ଟିକେ ଅ ଛି । ଆଉ ସେଇରା ମେଡିସିନ ଚାଲି । କିଛି ଆଉ ତ ଏଉଁ ହେଇଗଲେ ତ ରାତି ନିଦ ବି ହବନି । ସେମିତି ହଁ ତମର ବାପା ମା ସବୁ ଭଲ ନା
ହଁ ଘରେ ସମସ୍ତେ ଭଲ ଅଛନ୍ତି ଆଉ ବାପ ମମା ତ ଅଛନ୍ତି ଘ ତାଙ୍କେ ତାଙ୍କ କାମରେ ବ୍ୟସ୍ତ ଅଛନ୍ତି ମୁଁ ଅଛି ଆଉ ଁ ଏନ୍ତି ହଁ ଆଉ ଆଜି କୁଆଡେ ବୁଲିଛନ
ବୁଲି ମାନେ ପିଲାର ତ ଭ୍ୟାକ୍ସିନେସନ ଦେଇଛୁ ଆଉ ତାକୁ ତ ଟିକେ ଜର ରହିବ ତା ଦେହ ଟା ଟିକେ ଭଲ ହେଲେ ଦେଖିବୁ କୁଆଡେ ଯିବୁ ନହେଲେ ନାହିଁ ଆଉ କାଁ ତାକୁ ଜର ସାଙ୍ଗରେ ନେଇ ଯାଇ ହବନି ଗୋଡ ଟା ତ ପେନ ହଉଥିବ ନା ଦିଟା ଗୋଡରେ ଦେଇ ଦେଇେଇଛନ୍ତି ତ ଛୋଟ ଛୁଆ ଟା ତ ତାକୁ ନେଇକି ଯାଇ ହବ ହ
ହଁ ଠିକ କଥା
ତମର ଆଜି କଣ ଖାଇଲଣି
ହଁ ଖାଇବା ସରିଲାଣି ଆଜି ଚିପ୍ସ ହେଇଥିଲା ଆପଣ ଆଜି କଣ ରୋଷେଇ କର ଥିଲେ
ଆ ଯିବା ଲେଟ୍ ହେଇଗଲା ଯେହେତୁ ଖାଲି ଅଣ୍ଡା ତରକାରୀ ଟିକେ କରିଦେଲି ଆଉ ଭାତ ଅଣ୍ଡାଲି ଆଉ କିଛି କରିନି ମ ଆ ଆ ମୋ ହଜବେଣ୍ଡ ତ ଡୁଟି ପଳେଇଛନ୍ତି ଆମେ ଶାଶୁ ଶାଶୁ ମୁଁ ଆମେ ତିନି ଜଣ ଖାଲି ଖାଇଲୁ ତ ଆଉ କିଛି ଆଉ କରିନି ଗୋଟେ ତରକାରୀ ଆଜି ଯେମିତି ବି କରିଦେଲି ରାତିକି ଦେଖିବି ଆଉ କଣ ହବ ଯଦି କରିବି ଆଉ
ଆଚ୍ଛା ହଁ ଭଲ କଥା
ତମେ ରୋଷେଇ ଜାଣିଛ
ହଁ କିଛି କିଛି ରୋଷେଇ ଜାଣିଛି।
ଓହୋ କରୁଛି ଛ ନା ସବୁ ମାମା କରୁଛନ୍ତି।
ନା ମମି ବନଉଛନ୍ତି ଏବେ। ଆଉ ମୁଁ ମଝିରେ କେତେବେଳେ କେମିତି ଟିକେ ଇଚ୍ଛା ହବ ନଚେତ ମମିଙ୍କର କରିବାକୁ ଇଚ୍ଛା ନଥିବ। ତ ମୁଁ ସେତେବେଳେ ବନେଇଦିଏ।
ଓ। ମାମିଙ୍କ ଦେହ ଫେୟ ଖରାପ ହେଲେ ତମେ କରିଦଉଥିବ ବୋଧେ।
ହଁ। ଆଉ ମମି ବି ବ୍ୟସ୍ତ ରହୁଛନ୍ତି।
ହଁ ହଁ। ହେଲା ରୋଷେଇଟା ଜାଣିବା ଦରକାର କାହିଁକି ନା ଆଉ କେତେବେଳେ କୋଉଠିକି କିଏ ଚାକିରୀ କରିବାକୁ ଯିବ କହିପାରିବାନି।
ହଁ ଠିକ କଥା।
ଏବେ ସିନା ଘରେ ରହିଯାଉଛୁ। ଆଉ ଜାଣିଥିଲେ କାଲିକି ଯଦି କଉଠି ବାହାରୁ ଚାକିରୀ କରିବାକୁ ଯାଉଛୁ।ତାହେଲେ ସେଇଠି ଆମେ ନିଜେ ରାନ୍ଧିକି ଖାଇପାରିବା।
ହଁ ରହିବା ସହିତ ର ବି ଶିକ୍ଷା ଦରକାର।
ସେଇଟା ବା ଯେମିତି ବି ରୋ ସେଇଟା ଟିକେ କରିବାର ଅଛି।
ହଁ।
ହୁଁ ଏମିତିରେ କଣ କଣ ଜାଣିଛ ରୋଷେଇ
ହୁଁ। ସାଧାରଣତଃ ଭାତ ଏଇଟା ସମସ୍ତଙ୍କୁ ଜଣା ଭା ଭାତ ଡାଲି ଆଉ ଘାଣ୍ଟ ତରକାରୀ କରିଦିଏ।ଆ ଅଣ୍ଡା ଭୁଜିଆ ତରକାରୀ କରିପାରେନି ଅଣ୍ଡା ତର କାରି। ଆଉ ଚିପ୍ସ କରିପାରେ। ଆମିଶରୁ ଆମିଷରୁ ସେ ମାଛ ଛଣା ହିଁ କରିପାରେ।
ଓହୋ ମାଛ ମିଶେଇକି, ମା ଦେଇଦେଲେ ତମେ ଟିକେ ଛାଣିକି କଢି ଦଉଥିବ ।
ହଁ ।
ତେଲରେ ହେଲା। ହଁ ମତେ ମତେ ବି ଜଣା ନଥିଲା ଯେ, ଏଇ ବାହା ହେଲା ପରେ ଆମ ଶାଶୁ ମା ଶିଖେଇ ଦେଲେ ଗୋଟେ ଗୋଟେ। ଟିକେ ଟିକେ ଆସୁଥିଲା। ଯାହା ଗୋଟେ ଗୋଟେ ତମର ଭଳିଆ। ହଁ ଗୋଟେ ଗୋଟେ ଶିଖ ଖିଦେଲେ ତ। କରିଦେଉଛି ଆଉ ।
ହୁଁ ବହୁତ ଭଲ କଥା ।
ହଁ।
ହଁ
ଆଉ ଗରମ କେମିତି ହଉଛି?
ଗରମ ବହୁତ ଦିଦି ଆପଣଙ୍କର ସେପଟେ ଗରମ
ଏପଟେ ବି ବହୁତ ଗରମ ଆମେ କୁଆଡ଼େ ଯାଉନୁ ଯେ ଘରେ ରହିଯାଉଛୁ। ଜଣା ପଡୁନି ନଏଲେ ଏତେ ଗରମ ଯେ କହିଆକୁ ନାହିଁ ଆଜି ଟିକେ ବାହାରୁ ଗଲି ନା ପିଲାକୁ ନେଇକି ସେତିକ ହିଁ। ପୁରା ତଣ୍ଟି ଯାକ ଶୁଖିକିରି ଶୋଷ ଯେ ଶୋଷ। ଜମା ଭଲ ଲାଗୁ ବାହାରକୁ ଗଲେ।
ହଁ । ନାଇଁ କି ଏବେ ଗରମ ଟା କମି ଯିବ। ହଁ ଆଗ ଅପେକ୍ଷା ଏବେ କିଛି ମାତ୍ରା ତ କମିଛି ଆହୁରି ଆଗକୁ କମିବାର ଅଛି କାରଣ ରଜ ଆସିଲାଣିି ନା ରଜ ପରେ ଆଉ ଥରେ ରଥଯାତ୍ରା।
କାହିଁ କମିଲା ଭଳିଆ ଲାଗୁନି ରଜ ପରେ ଦେବ ସ୍ନାନ ହବ। ସେଇଠୁ ତ ଆହୁରି ଗରମ। ବଢିଲା ଭଳିଆ ଲାଗୁଛି। କହିପାରିବନି। ଗରମର କଥା।
ହଁ ଏଇଟା ସତ ଯେ ବାକି ଆଷାଢ ମାସ ପଳେଇ ଆସିବ ନା। ତ ସେଥିପାଇଁ ସାୟଦ କମି ଯାଇପାରେ?
ହଁ ଏଇଟା ବି ଠିକ କଥା କମିଗଲେ ତ ଭଲ। ନହେଲେ ଘରେ? ଗରମରେ ରହି ହଉନି। ରୋଷେଇ ଘରେ ତ ଜମା ପଶି ତି ହଉନି।
ହଁ ସେଇଟା ହିଁ। ଆଉ ଦିଦି
ହଁ କହୁନ।
ନା ଆପଣ କଣ କେବଳ ରୋଷେଇ ବିଷୟରେ ଜାଣିଛନ୍ତି। ନା ଏମତିି କଣ ଡିଆଇ ୱାଇ କଣ କରୁଛନ୍ତି?
ନାଇଁ ନାଇଁ ନାଇଁ ରୋଷେଇରେ ମାନେ ଆମ ଶାଶୁ ମା ତ ଅଛନ୍ତି। ତାଙ୍କେ ଗୋଟେ ଗୋଟେ ବଝେଇ ସେ ତାହେଲେ ମୁଁ ଗୋଟେ ଗୋଟେ କରିଦେଉଛି ଆଉ।
ଆଚ୍ଛା। ନାଇଁ ମାନେ ଏମତି ଆଉ କିଛି
ତାଙ୍କେ ନାଇଁ ନାଇଁ। ଆମ ଶାଶୁ ମା ଯିଏ ଅଛନ୍ତି ସେ ରୋଷେଇ ଭଲ କରନ୍ତି। ତାଙ୍କୁ ଟିକେ ଜଣା ରୋଷେଇବାସ। ତ ତାଙ୍କେ ମାନେ ଭଲ ଭୋଜିର ରୋଷେଇ ବି ତାଙ୍କେ ଜାଣିଛନ୍ତି ତ ତାଙ୍କେ ଟିକେ ରେଡ଼ି କରିଦେଲେ ମୋତେ ଗୋଟେ ଗୋଟେ ଫାଷ୍ଟ ଷ୍ଟେପ୍ ବାଇ ଷ୍ଟେପ୍ କହିଦେବେ କହି ଦେଲେ ମୁଁ ଗୋଟେ ଗୋଟେ କରିଦେଉଛି ଆଉ।
ବଢିଆ ହେଲେ ଆପଣ ବଢିଆ ସାହାଯ୍ୟ କରିଦଉଛନ୍ତି।
ହଁ ହଁ ହଁ ସେଇଟା ଅଛି। ଆଉ ତମର କଣ ହାଲଚାଲ? ତୋ ସାଙ୍ଗ ସାଥି ଆଉ କୁଆଡ଼େ ଆଜି ବୁଲିଯାଇନ?
ଆ ସାଙ୍ଗସାଥି ବହୁତ ଜଣ ତ ଏବେ ଘରୁକୁ ପଳେଇଛନ୍ତି ଖରା ଛୁଟି ପାଇଁ ଆଉ ବାକି ଯେତେ ଜଣ ଅଛନ୍ତି ସେମାନେ ତାଙ୍କ କାମ ବ୍ୟସ୍ତରେ ଅଛନ୍ତି, ଆଉ ବୁଲିବା କଥା ଦେଖିବାକୁ ଗଲେ ଖରାରେ କୁଆଡେ ବୁଲିବାକୁ ଯାଇପାରୁନୁ ସନ୍ଧ୍ୟା ହେଲେ ହିଁ ବାହାରିବା କଥା ଭାବ କିଓ ଗଲେ ବି ଆକଚୁଆଲି କଣ ଖାଇବାକୁ ଟିକେ ଯିବୁ ତଳକୁ ଗଲେ,
ହଁ ସେଇଟା ତ ହଷ୍ଟେଲରେ କୋଉଟି ଅଛି, କକି
ହଁ ଏବେ ତ ହଷ୍ଟେଲ କୁ ପଳେଇ ଆସିଛି,
ଆଚ୍ଛା ଆଛା ହଉ ହଉ ହଷ୍ଟେଲରେ ରହିଲେ ବି କିଛି ଅସୁବିଧା ନାହିଁ ସାଙ୍ଗସାଥି ମିଶିକି ରହିବ ଭଲ ପିଲା ସହ ମିଶିକି ରହିଲେ ଭଲରେ ରହିଯିବ ଆଉ କଣ,
ହଁ
ଏବେ ଆଉ ଘର ଆଡେ ଯାଇ ନ ତମେ?
ନା ଯାଇଥିଲି ଯାଇଥିଲି ଆସିଲି ଏବେ ଦୁଇ ତିନି ଦିନ ହେଲା।
ହଁ ଏବେ ଦୁଇ ତିନି ଦିନ ହେଲା ପଳାଇ ଆସ ଲି ପାଠ ପଢା ବି ଜରୁରୀ। ଆଉ। ଘରେ କେତେ ରହିବ।
ହଁ ଆଉ ଏବେ ବଜାର ଆଡେ କୁଆଡେ ଯିବା ପାଇଁ ହେଲେ ବି ଗହଳି ଯେମିତି ଗରମ ସେମିତି ସେଇଟା ପାଇଁ କୁଆଡେ ଯାଇ ବିି ହଉନି।
ଗରମ ତ ବେଶୀ ଆଉ ଚାରିଆଡେ ତ କିଏ ତ କୁଆଡେ ଯାଇପାରୁନାହାନ୍ତି। କାମ କରିବା ଲୋକମାନେ କେମିତି ଯାଉଛନ୍ତି ସେଇଟା ତ ମାନିବାକୁ ପଡିବ।
ଆହୁରି ସବୁଠୁ ମାନେ ମେନ୍ କଣ କହିଲେ ଯୋଉ ମିସ୍ତ୍ରୀ ଗୁଡାକ କାମ କରୁଛନ୍ତି। ମିସ୍ତ୍ରୀ, ମୂଲିଆ ସେ ତ ପୁରା ଖରାରେ ଖଟୁଛନ୍ତି।
ଆଜିବା ସେଇରେ ରେଲୱ ଷ୍ଟେସନ ସାଇଡରୁ ଆସିଲା ବେଳେ ଦେଖୁଥିଲୁ ଆ ଯେଉ ରେଲୱେ ଟ୍ରାକ୍ ଯାକ ଝିକିକି ପକାନ୍ତି ନା। ସେମାନେ ପାଞ୍ଚ ଛ ଛଅ ଜଣ ସେ ରେଲୱେ ଟ୍ରାକରେ କାମ ଚାଲିଥିଲା। ସେଇଟା ଝିକି ଝିକି ଝିକି କିଏ ଆଣୁଛନ୍ତି ପ ହଉଛନ୍ତି।
ଓହୋ
ଗରମରେ
ହଁ।
ସେ ଲୁହା ଟା ବି ପୁରା ତାତିକି ଥିବ।
ବହୁତ
ସେଇଟାକୁ ଝିକି ଝିକି ଆଣୁଛନ୍ତି ପକଉଛନ୍ତି। ଛଅ ସାତ ଜଣ ମିଶି ଗୋଟେ ଗୋଟେ ଲମ୍ବା ଲମ୍ବା ଝିକି ଝି
ହଁ ହଁ।
ସେତିକି ବହୁତ ଖରାପ ଲାଗିଲା ସେ କାମ କରୁଛନ୍ତି ଆଉ ପେଟ ପାଇଁ ବୋଲିକି ଲୋକ କରିବାକୁ ପଡ଼ିବ।
ହଁ ଆଜିିକାଲି ଆ ପେଟ ପାଇଁ ସବୁ କିଛି କରିବାକୁ ପଡୁଛି ଦିଦି।
ହୁଁ ହଁ ପରା ଘରେ ବସିବାକୁ ଇଛା ମାତ୍ର ଘରେ ବସିଲେ କଣ ଖାଇପାରିବା।
ନା ଆଉ ସେଟା ହଁ।
ଖରାକୁ ନ ଗଲେ ହବନି। କାମ ହବନି।
ଆଉ ଛୋଟ କାମ ହୋଉ ବଡ କାମ ହୋଉଛି କରିବାକୁ ବାଧ୍ୟ ହେବେ।
ହଁ ପରା।
ସେଇରା ହି
ଛୋଟ ବଡ ଆଉ ଦେଖିଲେ ଆଉ ଆଜିକାଲି ହବନି। ସମ୍ଭ ପାଇଁ
ନା ହୋ ହେଲେ ଏବେ ଘରେ କିଏ କିଏ ଅଛନ୍ତି।
ଅଛନ୍ତି ଆମ ଶାଶୁ ଅଛନ୍ତି। ଶଶୁର ଅଛନ୍ତି ମୁଁ ଆଉ ମୋ ପିଲା ଏତିକିଁ ଅଛ। ଆଙ୍କେ ତ ନାହାନ୍ତି ଡ଼ି ଉଟି ଯାଇଛନ୍ତି। ସେ ଆସିଲା ବେଳେ ସନ୍ଧ୍ୟା ହେଇ ବ ଯିବା।
ଆଚ୍ଛା। ହ ହୋ। ଆଉ ମମିଙ୍କ ଘରୁ ଆଉ ଯାଇନାହାନ୍ତି ଏବେ
ନାଇଁ ନାଇଁ ନାଇଁ ଏବେ ଆଉ କାଇହିଁ।
ରଜକୁ ଯିବେନି କି?
ହଁ ରଜକୁ ଗଲା ଭଳିଆ ଅଛି।
ହଁ।
ହଁ। ରଜରେ ମାନେ ଦେଖ ଆ ହବା ଆଉ ଆମେ ଏ ଟିକେ ଆଉ ଠିକ ଅଛି।
ହଉ ହେଲି। ହଉ ଦିଦି ହେଲେ ରଖୁଛି।
ହଁ ହଁ।